ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ନମସ୍କାର। ହ୍ୟାଲୋ ହଁ ଆଜ୍ଞା ନମସ୍କାର।
ହଁ ନମ
କଣ କରୁଚନ୍ତି।
ଏଇ ବସିଥିଲୁ ରୋଷେଇବାସ ସଇଲା ଏଇନା ବସିଥିଲୁ ଆଉ।
ଆଜ୍ଞା ଆଉ କଣ ରୋଷେଇ କରିଛନ୍ତି।
ଏଇ ଖିଣି ବୁଟ ଆଳୁ ଦରକାର ହେଇଚି ଭାତ ଆଉ।
ଆଜ୍ଞା।
ଆପଣଙ୍କର କଣ ହେଇଛି।
ଆମର ହେଇଛି ରୁଟି ହେଇଛି ପୋଟଳ ଆଳୁ ଭଜା ହେଇଛି। ଏବେ ରୋଷେଇ ସରିଲା। ଆଉ ଆଜ୍ଞା, ଆଜ୍ଞା ରୁଟି ଖାଆନ୍ତି ଆଉ ଭାତ ବି ଖାଆନ୍ତି। ଭାତ ହେଲେ ଆମର ଦିନକୁ ଥରେ ରୋଷେଇ ହେଇଯାଏ। ମାନେ ଭାତଟା ହେଲେ ସକାଳୁ ହେଇଯାଏ। ରାତିରେ ଯିଏ ସ-ଖାଇବ ସଜ ପଖାଳ ଆଜ୍ଞା। ଆଉ କଣ କରୁଛନ୍ତି? ଆପଣ ମାନେ ଉଁ, ଏବେ ଘରେ ବସି ଅଛନ୍ତି ନା ଘର ମାନେ ଘରେ ରହିକି କିଛି କାମ କରୁଚନ୍ତି? ଆଜ୍ଞା ଟେଲରିଂ କାମ, ଆଚ୍ଛା ଆ ଆପଣ ଧର ଗୋଟେ ଉଁ, ଆପଣ ବ୍ଲାଉଜ୍ ତିଆରି କରୁଥିବେ ସେ ଉଁ, ବ୍ଲାଉଜୁ ଶାଢୀରେ ଫଲସ୍ ଲଗେଇବେ ଏଉରା ସ- ଏବେ ତ ବାହାରେ ସବୁ ରହୁଚି କେତେ କେତେ ରେଟ୍ ହଉଛି? ଆପଣ ବ୍ଲାଉଜ୍ ଗୋଟେ ସିଲେଇ କରୁଛନ୍ତି କେ
ବ୍ଲାଉଜ୍ ଗୋଟେ ଗାଁ ରେ ସି- ଦୁଇଶହ ନେଖା ଦଉଛନ୍ତି ବ୍ଲାଉଜ୍ ଗୋଟେ ନେଖା ଆଉ। ବ୍ଲାଉଜ୍ ଦୁଇଶହ, ଶାଢ଼ୀ ଫଲ ଆଜ୍ଞା ହୁଁ, ଶାଢ଼ୀ ଫଲ୍ ପିକ କଲେ ଉଁ, ପଚାଶ ଟଙ୍କା ଦଉଛନ୍ତି।
ଆଜ୍ଞା। ଆଉ କେମତି ବ୍ଲାଉଜ୍ ଟା ଆପଣ କେମତି କରୁଛନ୍ତି? ମାନେ ଆପଣ ମାପ ନେଇକି କରୁଛନ୍ତି ନା ତା ଙ୍କର ଅଁ, ଆମ ଧର ଯିଏ ତିଆରି କରିବାକୁ ଦଉଛନ୍ତି ତାଙ୍କର ଉଁ, ମା ପ ଦେଇ ଦଉଛନ୍ତି ଆପଣ କରୁଚନ୍ତି ନା କେମିତି କଣ କରୁଚନ୍ତି?
ସେଇ ମାନେ ବ୍ଲାଉଜ୍ ମାପ ଅନୁସାରେ ଧର ବତିଶ ସାଇଜ୍ ବ୍ଲାଉଜ୍ ଅ ଛି, ଆମେ ତା ଦେହରୁ ଶାଢୀ ରୁ ପଚସ୍ତରୀ ପଏଣ୍ଟ କି ଅଶୀ ପଏଣ୍ଟ ମାନେ ମା ବ୍ଲାଉଜ୍ ମା ପ ନେଇକି ଆମେ ଶାଢୀରୁ କାଟିବୁ ସେଇଟା।
ଆଜ୍ଞା। ଆଚ୍ଛା ହଉ।
ଧର ବତିଶ ସାଇଜ୍ ବ୍ଲାଉଜ୍ ଅଛି ଆମେ ପଚସ୍ତରୀ ପଏଣ୍ଟରେ କାଟିବୁ। କି ଛତିଶ ସାଇଜ୍ ଚାଳିଶ ସାଇଜ୍ ବ୍ଲାଉଜ୍ ଥିଲେ ଅଶୀ ପଏଣ୍ଟ ପଞ୍ଚାଅଶୀ ପଏଣ୍ଟ କଟା ହବ।
ଆଚ୍ଛା, ଆପଣ ମ୍ୟାରେଜ୍ କରିଛନ୍ତି?
ହଁ, ହଁ ମ୍ୟାରେଜ୍ କରିଚି, ମୋର ପୁଅ ବି ଅଛି।
ଆଜ୍ଞା, ଆଉ ଉଁ, ଆପଣ କଣ ଖାଇଥିଲେ ସନ୍ଧ୍ୟାବେଳେ?
ହୁଁ, ସନ୍ଧ୍ୟାବେଳେ ଏ ବରା ଆଳୁଚପ୍ ଆଣି ତୋମେ ଜଳିଖିଆ ଖାଇଥିଲୁ ଆଉ।
ଆଜ୍ଞା, ଆଚ୍ଛା ଆଉ କଣ ସବୁ କଣ କୁହନ୍ତୁ ସିଲେଇ କ ହଁ ଆପଣ କଣ ଜାଣିଚନ୍ତି ଟିକେ କୁହନ୍ତୁ? ମୋର ତ ସିଲେଇ ବିଷୟରେ କିଛି ସେମିତି ଧ୍ୟାନ ମାନେ ଯେଉ ମୁଁ କିଛି
ସିଲେଇ ଏଇନା ତ ରଜ ପୁର୍ବରୁ ପୁରା ଥିଲା ଭଉ ସାରା ସିଲେଇ ଆସୁଥିଲା କରୁଥିଲି, ଏବେ ଟିକେ ରଜ ସରିଗଲା ଆଉ ସିଲେଇ କିଛି ନାହିଁ, ଏବେ ଟିକେ ଫାଙ୍କା ଅ ଛି ଆଉ, ନହେଲେ ରଜ ଆଗରୁ ପୁରା ବହୁତ ମାନେ ଥିଲା କରିବା ପାଇଁକା ସିଲେଇ। ଦିନ ଭିତରେ ଯଦି କିଛି ନାଇଁ ଏପଟେ ଅ ଛି ମୋ ହ- ସ୍ବାମୀ ମୁଁ ପୁଅ ଆଉ।
ଆଜ୍ଞା। ଆଚ୍ଛା, ଆଉ ଏବେ ସେ ତୋମର ଛୋଟ ପୁଅ ବହୁତ ହଇରାଣ କରୁଥୁବ ତ?
ହଁ, ହଁ ହଇରାଣ ସେ ଶୋଇବା ଟାଇମ୍ ରେ ଟିକେ ସିଲେଇ କରୁଛି, ଆଉ କଣ କେ ତେବେଳେ କରିଦିଏ ଏଇ ଘର ସାମ୍ନାରେ ଘର ଅଛି ତାଙ୍କ ଘରକୁ ଗଲେ ଆମେ ସିଲେଇ କରେ ସେଇ ଟାଇମ୍ ରେ ସିଲେଇ କରେ କାମ ସାରିକିରି। ଗୋଟେ ଦିନ ଭିତରେ ଯଦି କିଛି କାମ ନ କଲୁ ଦିଟା ତିନିଟା ବ୍ଲାଉଜ୍ କରି ହେଇଯିବ। ଯଦି କାମ କରିବୁୁ ଇଆଡେ ଘର କାମ ଆଡେ ସିଲେଇ କଲା ବେଳକୁ ଗୋଟାଏ ବ୍ଲାଉଜ୍ ବି ସରିବନି। ଇଆଡୁ କଲାବେଳୁ ନହେଲେ ଗୋଟେ ଦିଟା ବ୍ଲାଉଜ୍ ହେଇଯିବ ଏମିତି କାମ ହିଏରେ ଆଉ।
ଆଜ୍ଞା। ଆଉ ସବୁ କଣ ଜାଣିଛନ୍ତି କୁହନ୍ତୁ? କଣ ରୋଷେଇ ଜାଣିଛନ୍ତି? ଆପଣଙ୍କ ମାନେ କଣ କ- ମାନେ ଆପଣଙ୍କର କଣ ଅଭ୍ୟାସ ମାନେ ଏଇ ରୋଷେଇବାସ ସରିଗଲା ସବୁ କାମ ସରିଗଲା। ଧର ସିଲେଇ ବି କ-ଶିଖିଛନ୍ତି ସିଲେଇ କରୁଛନ୍ତି। ଫାଙ୍କା ଟାଇମ୍ ମିଳେ କୁ ମାନେ କରିବାକୁ ଭଲ ଲାଗେ?
ସିଲେଇ କରିବାକୁ ଭଲ ପାଏ ଆଉ କଣ କାମ ସରିଲା ମାନେ ସେ ଯାହା ସି କିଛି ମୋର ସେଇ ସିଲେଇଟା କରିବାକୁ ହିଁ ଭଲ ଲାଗିବ ବସି।
ଆଉ ଆପଣଙ୍କ ଘରକୁ କେବେ ବୁଲିବାକୁ ଯାଆନ୍ତି ସେଠିକି
ଆମର ଗଣେଶ ଯାତ୍ରା ଘରେ ହୁଏ ସେ ଯାତ୍ରା ଟାଇମରେ ଯାଉ। ଆଉ ଗୋଟେ ମନ୍ଦିର ପ୍ରତିଷ୍ଠା ଏମିତି ଯାଉ ଆଉ ସବୁବେଳେ ଏକୁଟିଆ ଘର ତ ଯାଇ ହୁଏନି ସବୁବେଳେ ଆଉ
ଆଜ୍ଞା। ଆଉ କଣ ସବୁ ଜାଣିଛନ୍ତି କଣ ଜଣ ନା ମୁଁ ମୁଁ ବି ସେଇ ଆମର ଗୋଟେ ଯାତ୍ରା ହୁଏ ଯାଉ ବା ଆମ ଗାଁ ରେ ଯେତେବେଳେ ହୁଏ ଯେହେତୁ ଆମ ଘର ଚୌଦ୍ଵାର ଚୌଦ୍ଵାର ଜାତ ଯାତ୍ରା ହୁଏ ଆମେ ଯାଉ ଆଉ ଯେତେବେଳେ ଆମ ଗାଁରେ ଅଷ୍ଟପ୍ରହରୀ ଘରିକା ହୁଏ। ଅଷ୍ଟପ୍ରହରୀ ନାମ ଯଜ୍ଞ ହୁଏ ସେତେବେଳେ ଯାଏ। ଆଉ ଏବେ ତ ବେଶୀ ଯାଇ ହଉନି ଛୋଟ ଛୁଆ ଦି ଜଣ ହେଲେଣି। ଝୁଅ ପୁଅ ଆସିକି ପଢିଲାଣି ପ୍ରଥମ କ୍ଲାସ ହେଲାଣି ତାର ସେ ସ୍କୁଲ ଯାଉଛି। ଝିଅ ଦେଢ ବର୍ଷର ସେ ତ ହଇରାଣ କରୁ ଆଉ ସବୁବେଳେ ତ ଘରକୁ ଯାଏନି ତ ଯଦି ଘରକୁ ଯିବି ଆ ଛୁଆଙ୍କୁ ଥଣ୍ଡା ଫଣ୍ଡା ହୁଏ ଜ୍ୱର ହେଇଯାଇ ଆସିଲା ପରେ ସେ ସେଠୁ ଆସିବି ପୁଣି ଏଠି ବି ହଇରାଣ ମୋତେ ସେଇ ଥିପାଇଁ ଆଉ ଇଛା ବି ହଉନି ଯିବାକୁ ଯଦି ଫାଙ୍କା ଟାଇମ ମିଳୁଛି ହଁ ଯାଉଛି ଭାରି ବେଳେ ବେଳେ ଯାଉଛି ଆଜ୍ଞା। ଆଜ୍ଞା ସେଠିକାର ଆ କ ଣ ସେଠି ପାଣି ପବନ ଏଠିକା ପାଣି ପବନ ଭିତରେ ବହୁତ ଫରକ ଅଛି ଏଠି ଛୁଆ ଅଛି ଚଳି ଆସିଛନ୍ତି ହଁ ଏଠି ଛୁଆ ଚଳି ଆସୁଛନ୍ତି ସେଠି ଗଲାବେଳକୁ ପାଣି ପବନ ଅଲଗା ଆଉ ସେ ତାକୁ ଥଣ୍ଡା ହେଇଯିବ ତାପରେ ଏଁ ଆଉ ଥଣ୍ଡା ଫଣ୍ଡା ହେଲେ ଛୁଆଙ୍କ ଦେହ ଖରାପ ହେଲେ ଆଉ କଣ ଭଲ ଲାଗିବ ସେଥିପାଇଁ ବି ଇଚ୍ଛା ହେଉନି ବେଳେବେଳେ ଯିବାକୁ ଆଉ ଏବେ ତ ସେମିତି କିଛି ନାହିଁ। ଆଉ ରଜ ଟାଇମରେ ତ ଡାକୁଥିଲେ କିନ୍ତୁ ମୁଁ ଯାଇପାରିଲିନି ଆମ ଘରକୁ ସ ଆସିଥିଲେ କୁଣିଆ ହେରିକା ଆଉ ତ ମୁଁ ଯାଇପାରିଲନି। ଦେଖିଆ ଆମର ଯାତ୍ରା ଅଛି ଚୌଦ୍ଵାର ଯାତ୍ରା ଯଦି ସେତେବେଳକୁ ଯଦି ଯିବି କି ଅଲଗା କେତେବେଳେ ଯଦି ଟାଇମ୍ ହେବ ଯିବି ଯାଇକି ବୁଲିକି ଆସିବି ଆଉ
ଛୁଆଙ୍କ ସ୍କୁଲ ଛୁଟି ପୁଣି ଦିଆହେଲେ ଯିବେ ଆଉ ଆଜ୍ଞା ହଁ ବର୍ଷା ସନ୍ଧ୍ୟାବେଳୁ ହଉଛି। ଛାଡିଯାଇଥିଲା ତିନଟା ଚାରଟା ବେଳୁକୁ ଟିକେ ଛାଡିଥିଲା ପୁଣି ସନ୍ଧ୍ୟାବେଳୁକୁ ପୁଣି ବର୍ଷା ଲାଗିଚି।
ଆଜ୍ଞା। ଆଉ ବର୍ଷା ତ ଏମତି ସବୁବେଳେ ଲାଗିକି ରହ ରହିଛି। ଏମତି ଆଉ ଦି ଦିନ ହେଲାଣି ଏମତି ବର୍ଷା ହଉଚି। ଆଜ୍ଞା ଏମ୍ ଏମତି ବି ହବ ଆଉ ଦି ତିନ ଦିନ ଖଣ୍ଡେ ହବ କାରଣ ଦେଖଉଚି ଲଘୁଚାପ ଅଛି ବର୍ଷା ହବାର ଅଛି।
ଏମତି ଆଉ ନାଇଁ ମତେ କିଛି ସିଲେଇ ଆସେନି ମୁଁ ମେସିନ୍ ଚଲା ଜାଣିଚି ମୁଁ ଖାଲି ଡବଲ ସିଲେଇ କରିପାରିବି। ପିଙ୍କି ଚିରି ଯାଇଥିବ ସେଇଗୁଡ଼ା ସବୁ ସିଲେଇ କରିପାରିବି। ଆଉ ଏମତି କିଛି ଶିଖିନି। ଖାଲି ଡବଲ୍ ସିଲେଇ ଘରିକା କରିପାରିବି। ଏତିକି ଜାଣିଚି ସିଲେଇର ଆଉ କିଛି ଜାଣିନି। ଆଉ ଖାଲି ସାଇଆ କଟାଟା ଶିଖି ଯାଇଥିଲି ଆଉ କରୁ ଥିଲି ସିଲେଇ ସିଲେଇ ଆଉ ତାପରେ ଆଉ ଏବେ ମନ ନାହିଁ ସେଇଟା
ଛାଡି କରିଥିଲେ ଅଭ୍ୟାସ ରହିଯିବ ମୁଁ ଏଇ ଡ୍ରି ବ୍ଲାଉଜଟା ସବୁବେଳେ କରୁଛି ବୋଲି ମୋ ପ୍ରାଟିସ୍ ହେଇଛି ବ୍ଲାଉଜଟା ମୁଁ ଡ୍ରେସ୍ ଫ୍ରେସ୍ ଏତେ କରେନି ବୋଲି ମୋର ଡ୍ରେସଟା ଅଭ୍ୟାସ ନାହିଁ। ନାଇଁ କରିପାରୁନି।
ନାଇଁ ଡ୍ରେସ୍ ଆମ ଦେଇ କଣ କରେନା ହାତରେ ସିଏ ଯେତେବେଳେ ଆଗେ ସିଏ କଣ କରିବ ନା ଆମ ବଡ ଦେଇ ହାତ୍ ହାତରେ ନିଜେ କାଟିଦବ ସାଇଜ୍ କରିକି।
ହୁଁ।
ନିଜେ କାଟିଦବ ତାପରେ ସେ ନିଜେ ହାତରେ ବି ସିଲେଇ କରଦିଏ ତାର ମେସି ମେସିନ୍ ଆମର ନଥିଲା ସେ ହାତରେ କରିଦିଏ। ତାପରେ ମେସିନ୍ ଆଇଲା ପରେ ନିଜେ କାଟିକି ହାତରେ ତିଆରି କରେ।
ଉଁ ହୁଁ। ମୋର ବ୍ଲାଉଜ୍ ଟା ଟିକେ ମାନେ ଇଏ ରହି ଯାଇଚି ଅଭ୍ୟାସ ଭୋଉତୁ ବ୍ଲାଉଜ ରେ ଟିକେ ମୁଁ କରେ ଆଉ ଡ୍ରେସ୍ ବି ଏତେ କରିପାରେନା। ଦେନ୍
ହଁ ସିଏ ସବୁ ସିଲେଇ ଶିଖି ଯାଇଚି କିନ୍ତୁ ବ୍ଲାଉଜ୍ କଟାଟା ଏତେ ଠିକ୍ ସେ ଶିଖି ପାରନି ଆଉ ଏବେ ତ ଏମିତି ହେଇଗଲାଣି ଯୋଉ ଟେଲରଙ୍କ ପାଖକୁ ତମେ ଯିବ ସିଲେଇ ଶିଖିବାକୁ। ସିଏ ଆଗେ ତମକୁ ତାଙ୍କ କାମ କରେଇବେ କରେଇବେ କରିବେ ଖାଲି ହୁକ ବଟମ କାଜ ଏଗୁଡ଼ା ଖାଲି ଶିଖେଇବେ ଆଉ ବ୍ଲାଉଜ୍ ପ ପ୍ରପର ଲି କଟା
ସେମତିକି ସେ ଛଅ ମାସ ନଉଚନ୍ତି ସେଇଟା ଛଅ ମାସରେ ତାଙ୍କ କାମ ଅଧା ଦେବେ ଖାଲି କରିବାକୁ।
କରିବାକୁ ତାପରେ ପ୍ରପରଲି ଶିଖୋଉ ବି ନାହାନ୍ତି କାହିଁକି ନା ମୋ ସାନ ଭଉଣୀ ଯୋଉଠି ଶିଖୁଥିଲା ତାକୁ ସେ ବୋହୁତ କଷ୍ଟରେ ମାନେ ତିନି ଚାରି ବର୍ଷ କାଳ ମାନେ ଯିବ ଶି ଖିବ ସେତିକି ସିଜା ଖାଲି ତା କାମ ଦେବେ କରିବାକୁ ଆଉ ବ୍ଲାଉଜ୍ କାଟିକି ଦେଇ ଦେବେ। ତାକୁ ବ୍ଲାଉଜ୍ ତିିଆରି କରିବା ଶିଖେଇ ଦେଲେ ଖାଲି ବ୍ଲାଉଜ୍ କାଟିକି ଦେବେ ତିଆରି କରିବେ କାଳେ ଇଏ ଶିଖି ଗଲେ ନିଜେ ତାର ତାର ମେସିନ ଅଛି ନା ସିଏ ଯଦି ଗାଁକୁ ଆସି ଯିବନି କିଏ ତାର କରଦବ ଆଉ ତା ପାଖକୁ ତା ଲୋ ଲୋକ ଦେଇ ପାରିବେନି ନା ବ୍ଲାଉଜ୍ ସେଥିପାଇଁ ସିଏ ତାକୁ ଜମା ଶିଖେଇଲାନି। କିନ୍ତୁ ଆମେ ସବୁ କହିଲୁ ତୁ ତ ସିଲେଇ ଶିଖିବା ଆଉ ଯଦି ବ୍ଲାଉଜ୍ କଟା ନ ଶିଖି ପାରିବୁ ଆଉ ସିଲେଇ ଶିଖିବାର ମାନେ କଣ ଅଛି? ସିଏ ତାର ଜବରଦସ୍ତ କରିକି ମାନେ କେମିତି ତାକୁ କନଭେନ୍ସ କରିକି ବ୍ଲାଉଜ କଟାଟା ଶିଖିଗଲା। ଶିଖିଗଲା ପରେ ସେ ତିଆରି କଲା ତାପରେ ସେଠିକି ବି ଯାଏ ତିଆରି କରିବାକୁ ତାପରେ ଘରେ ବି କରେ। ଏବେ ତ ତା ବାହାଘର ହେଇଯାଇଚି ଆଉ ସିଏ ତାର ସେଠିକି ମେସିନ୍ ସିଏ ନେଇଯାଇଛି ଆସିଥିଲା ବୋଧେ ଘରକୁ ନେଇଯାଇଛି କି କଣ ତାର ସିଆଡେ ସିଲେଇ କରୁଚି ଆଉ।
ହଁ ସିଲେଇ ରେ ବ୍ଲାଉଜ ଟା ହଉଚି ମେନ୍ ଆଉ। ଆମେ ତିନି ଭଉଣୀ ଗୋଟେ ଭାଇ ଆଉ।
ଆଚ୍ଛା ହଉ।
ବଡ ଭଉଣୀ ବାହା ହେଇଛି ନା ଆଗ୍ ଆଗ୍ରା ଆଠରେ ଆଉ ମୁଁ ଏଇଠି ବାହା ହେଇଛି ସାନ ଭଉଣୀ ଅଛି। ଅଛି ଘରେ ଆଉ ଭାଇ ବି ଅଛି ଗୋଟେ ସାନ ଭାଇ ଆଉ।
ଆଜ୍ଞା ଭାଇ ସବା ସାନ।
ହଁ ଭାଇ ସବା ସାନ ସେ ଏବେ ପାଠ ପଢା ସରଚି ଫ୍ଲିପ୍ କାର୍ଡ କମ୍ପାନୀରେ ଅଛି ଯୋଉ ଅଛି ବୋଉ ଖନ୍ନା ଗୋଟେ ଫ୍ଲିପ୍ କାର୍ଡ କମ୍ପାନୀରେ ଏବେ ହେଇଚି।
ଆଜ୍ଞା ଆଜ୍ଞା ଆଜ୍ଞା।
ଆପଣଙ୍କ ଘରେ କିଏ କିଏ ଅଛନ୍ତି ଏବେ?
ଆମ ଏଠି ମୋ ଶାଶୁଘର କଥା କହିବି ନା ବାପୁଙ୍କ ଘର କଥା କହିବି?
ହେଁ ବାପା ଘରେ କି କି ଅଛନ୍ତି କୁହନ୍ତୁ?
ପରେ ଆମେ ତ ଆମେ ଦି ଭଉଣୀ ଗୋଟେ ଭାଇ ଭାଇ ତ ହେଇ କାମ କରୁଛି କିନ୍ତୁ ପର୍ଟିକୁଲାର ଗୋଟେ ଜାଗାରେ ନୁହେଁ ତ
ଥିଲ ଯେହେତୁ ଲାଇଟ କାମ ଦାର ଆଉ ମୋ ଭଉଣୀ ବାହା ହେଇ ଯାଇଛି। ସିଏ ମୁଣ୍ଡୁ ମାଳ ବି ଆମର ସେଇ ଘର ପାଖାପାଖି ଚଉଦାରେ ହେବ ଶିଳା ହେଇଯାଇଛି ସଆଡ଼େ। ଆଉ ଘରେ ଖାଲି ବାପା ବାୋଉ ଅଛନ୍ତି ଆଉ କେନା ଆଉ ଆମ ଫ୍ୟାମିଲି ଜଏଣ୍ଟ ଫ୍ୟାମିଲି ସମ ଦାଦା କୁଡି
ହ ଏକାଠି ରହିଛନ୍ତି ଆଉ। ହ
ହୁଁ ସମସ୍ତେ ଅଛନ୍ତି। ଆଉ ଏବେ ଯାଇଥିଲି ଜାନୁଆରୀ ମାସରେ ମୋଉଣୀର ଦାଦାଙ୍କ ଝିଅର ବାହାଘରରୁ ଯାଇଥିଲି ଆଠ ଦଶ ଦିନ ରହିକି ଆସିଲି ଆଉ ତାପରେ ତ ଆଉ ମ ତାପରେ ଆମର ଯେଉଁ ଅଷ୍ଟପ୍ରହରୀ ହେଲା ଆଉ ଯାଇପାରିଲିନି ତାପରେ ଏମିତି ସବୁ ହେଲା। ସେପଟେ ବି ଆମର ଶାଶୁଘର ଇଆଡେ ମାଉସୀଙ୍କ ଝିଅର ବାହାଘର ଥିଲା। ତାପରକୁ ତାପରେ ଏମିତି ଛୁଆଙ୍କ ଦେହ ଖରାପ ହେଲା ଏମତି ହେଇକି ଆଉ କାମରେ ବ୍ୟସ୍ତ ରହିଗଲାଠୁ ଆଉ ଯାଇ ହଉନି ଆଉ। ଆଉ ତାପରେ ଏମାନେ ଛୁଆ ମାନେ ବି ବହୁତ ହଇରାଣ କରୁଛ। ସିଧି କରୁଛନ୍ତି କ ଖାଲି ଫୋନ ଦେଖିବା ଆକୁ ଦେଖିବା। ତାକୁ ଦେଖିବା ଏଇଗଡା ସବୁ ଭିତରେ ଆଉ। ଟାଇମ୍ ମିଳୁନି କ ସାଙ୍ଗରେ କଥା ହେଇଯିବା କି କଣ ଏମିତି କିଛି ବି ମିଳୁନି।
ହଁ ଫୋନ୍ ରେ କଥା ହବ। ଏଠି ଆଉ କଣ କରିବା କାମ ସରିଲେ ଛୁଆଙ୍କୁୁ ପୁଣି ଟିକେ ଦେଖି ଖିବ ଆଉ କଥା ହବ କେତେବେଳେ କାହା ସ ପାଠ ପଢା ହେଲାଣି ତାଙ୍କୁ ପାଠ ପଢା ନ ଦେଖିଲି ସେ ପଢିବେନି ପୁଣି।
ଆଜ୍ଞା। ଆଉ କଣ କୁହନ୍ତୁ ଆପଣଙ୍କ ଦେହ କେମିତି ଅଛି ଆପଣ କେମତି ଅଛନ୍ତି?
ଆମ ଦେହ ଭଲ ଅଛି ଆଉ।
ଆଚ୍ଛା ହଉ ଆଉ ପୁଅର ଦେହ କେମିତି ଅଛି ଭଲ?
ହଁ ପୁଅ ଦେହ ଭଲ ଅଛି।
ଆଉ ପଢା ପଢି କଲାଣିି ସେ ନା ଆଉ ପଢାପଢି
ହଁ ହଁ ପଡିଲାଣି ଏବେ ସନ୍ଧ୍ୟାବେଳେ ସବୁଦିନ ଟିକେ ଟିକେ ବସଉଚି ସବୁ ଜାଣିଲାଣି ଟିକେ ଟିକେ ସବୁ। କହୁଚି ସେ ନ ବସେଇଲେ ସେ ବସୁଚି କଣ? ହାଏବ ସବୁ ଦିନ ଟିକେ ଟିକେ ବସୁଚି ବୋଲି ଡାକୁଚି ଆ ମାମା ପଢ଼ିବେ ସନ୍ଧ୍ୟା ହେଲା ବେଳକୁ ଡାକୁଚି ଆ ପଢିବା।
ହଁ ଛୁଆମାନଙ୍କର ସେମତି ବସେଇକି ଦେଲେ ତାଙ୍କର ଅଭ୍ୟାସ ହେଇଯିବ ସେ ଆସ୍ତେ ଆସ୍ତେ ପଢିବେ। ତାଙ୍କର ଗୋଟେ ମାନେ ଆସିଯିବ ଗୋଟେ ଟାଇମ ଟେବୁଲ ଭଳିଆ ସନ୍ଧ୍ୟାବେେଳେ ଯେମିତି ହବ ତାଙ୍କ ମନେ ଆସି ବ ନାହିଁ ମୁଁ ବହି ଖାତା ଧରିକି ଆଉ ମୋତେ ଆଶ ପଢେଇବ କି କଣ ଏମତି ସବୁ ଆମ ପୁଅ ତ ପୁଅ ତ ବହୁତ ଦୁସ୍ ଟ ହେଉଚି। ସିଏ କେତେବେଳେ ବହିଖାତା ଧରିବାର ନାହିଁ। ଅହିକା ଟ୍ୟୁସନ୍ ପାଠ କରିବ ବୋଲି ବସିଚି। ଉଁ କିନ୍ତୁ କରୁନି ଚିତ୍ର କରୁଚି ତାର ତ ଦିନ ରାତି ଚିତ୍ର ଆଉ। ହଁ। ଆଚ୍ଛା ହଉ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା। ଆଉ ଯ ଦି ହବ ମୁଁ ଆପଣଙ୍କୁ ପୁଣି ଆଉଥରେ ଫୋନ କରିବି। ରଖୁଚି ନମସ୍କାର। ହଁ କେମିତି କହିଲ?